ହାଲୋ।
ନମସ୍କାର।
ପ୍ରଣାମ।
ପ୍ରଣାମ କଣ ଏବେ କରୁଚ କଣ?
ଗାଧେଇକି ଆଇଲିବା।
ଗାଧେଇଲ କଣ ମାରିିକି ଗାଧେଇଲ ମାନେ ସାବୁନ ଗାଧେଇଲ ନା ଏ ଯୋଉ ପୋଖରି ରେ ଗାଧେଇଲ ନା ନଈରେ ଗାଧେଇଲ କୋଉଠି ଗାଧେଇଲ?
ମାମାର୍ଥ ମାର୍ଥୁ ଫେସୱାସ ମାରି ହେଇକି ଗାଧେଇଥିଲି ଆଉ।
ବହୁ ଦେହଯାଙ୍କ
ହଁ ବଡି ମୁଣ୍ଡରୁ ତଳ ଯାଏଁ।
ଓ ହୋ
ନା ସେଇଟା ସା ଯେଉ ଦିଲିପ ଲଗଉଛି ତ ସେଥିପାଇଁ ମୁଁ ଲଗେଇଥିଲି
ହଁ ସେତ ଭଲ କଥା। ଆଉ ହୁଁ
କହୁନୁ?
କୁଆଡେ ବୁଲିବାକୁ ଯିବ କି କାଲି?
କାଲି କାଲି ଯିମୁ ପିଇସା ଘରୁକୁ।
ଏଁ
ପିଇସା ଘରକୁ ଯିବି।
କଣ ଆଉ ଦୋସା କଣ ଖାଇବା ବା ତମେ କାଲି ଖାଇବାକୁ ଯିବ ମାର୍କେଟେ।
ଦୋସା ତ ଜଣେ ସାଙ୍ଗ କହିଥିଲା ଦବ ବୋଲି କିନ୍ତୁ ଦେଲାନି ଆମେ କଣ କରିବୁ।
ଦୋଷା ଖାଇବ ନା ନାଇଁ?
ସାଙ୍ଗ ପିଲାଟେ କହିଥିଲା ଦବ ବୋଲି। ସେ ମନା କଲା କହିଲା ମୁଁ ଦେବିନି ଆଉ ଆମେ ଆଉ କଣ ଖାଇବୁ ଆମ ଘରେ ପଇସା କାଇଁ। ହାଲୋ।
ହଁ।
ପଇସା ନାହିଁ ସେଥିପାଇଁ ଯାଉନୁ ଆଉ।
ପଇସା ନାଇଁ ନୁହେଁ କିଛି ତ ମତେ ନାଗୁଛି ପଇସା ତ ନଥିବ ସେମତି ଦୋଷାର ଇଏ ମତେ ଲାଗୁଛି ତମର କଣ ମାନେ ବୁଝାମଣା ଭୁଲ ହେଇଚି। ବୁଝେଇବେ ଯ ମାଠିଆଗ ଗୋଟେ ଓଡିଆ ଢଗ ଅଛି ମାଠିଆକୁ ଯେତେ ମାଠିବୁ ମାଠେ ସେଇ ଦର ପଡା କାଠେ। ତେଣୁ କିଛି ବୁଝେଇକି ଲାଭ
ଅଙ୍ଗାରକୁ ଯେତେ ମଜେ ସେ କେବେ
ହଁ ଧଳା କୋଇଲାକୁ ଯେତେ ମାଜିଲେ ବି ସେ କେବେ ସୁନା ହୀରା ବି ହେଇପାରିବନି ସେଇପାରି ତମେ ଆଉ ଯେତେ ମାନେ ଜଣଙ୍କୁ କହିଲେ ବି ସେ ହେ ହେଇପାରିବନି। କିନ୍ତୁ ତ କେତେ ଥର ଜଣଙ୍କୁ କହିବ ନା ତମକୁ ଏମିତି ଇଏ
ଦବାର ମନଭୂତି ଯଦି ରହିବ ତାହେଲେ ଦିଅନ୍ତା ଜଣଙ୍କର ଦବାର ମନୋଭୂତି ନାହିଁ ଆମେ କ
ହଁ ଦବାର ମନଛି ଲୋକମାନଙ୍କର ନବାର ବି ଲୋକ ଯଦି ମାନେ ତା ସାଙ୍ଗେ ସେମତି ବ୍ୟବହାର କରିବ ମାନେ ସିଏ ମାନେ ଖୁସି କିନ୍ତୁ ସିଏ କିନ୍ତୁ ତମେ ସାଙ୍ଗରେ ଗୋଟେ ବ୍ୟବହାର କରିଥିବ ଆଉ ଜଣ ସାଙ୍ଗରେ ଗୋଟେ ବ୍ୟ ବାହାର କରଥିବ ଏମିତିରେ ତ
ବ୍ୟବହାର କଣ ସମସ୍ତେ ତ ବନ ସମସ୍ତେ ତ ବନ୍ଧୁ ବ୍ୟବହାର କଣ ଖରାପ ନା ତା ଗାଳି ଦେଲେ ନା ତାକୁ ଶୋଦିଲେ ନା କଣ କଲେ।
ହୁଁ ନା ବନ୍ଧୁରେ
ନା ତା ତା ବିଷୟରେ ନା ତା ବିଷୟରେ କଥା ନେଇକି କି ଆ ଆଗରେ କହିଲେ ନା ଆ ବିଷୟରେ କଥା ନେଇ ତା ଆଗରେ କହିଲେ।
ନା ଆଗେରେ ତମକୁ ତମେ ଦେଖ ଆମେ ଥର ତିନି ଜଣ ଇଏ ଜଣେ ଜଣଙ୍କୁ ମାନେ ବେଶୀ
ନାଁ ତୁ ଚାହୁଁଚୁ ତୋର ମୁଁ ବୁଝିପାରୁଚି ଯାହା କହିବା କଥା ତୁ ଚାହୁଁ ତୁ ଚାହୁଁଚୁ ମୋ ତାକୁ ମୋ ଆଗରେ ମୋ ବିଷୟରେ କିଛି କହନା ଏଇଆ ତ ଆଉ।
ନାଁ ନାଁ ମୁଁ ସେ କଥା ତ ନୁହେଁ। ଦେଖ ଆମେ ଦି ଜଣ ସାଙ୍ଗ ହୋଉଚନ୍ତି ମୁଁ ତତେ ଯେତିକି ମାନେ ଭଲ ପାଉଚି ସିଏ ବି ସେତିକି ଭଲ ପାଉଚି। କିନ୍ତୁ ସିଏ ଗୋଟେ ଛୁଆ ତା କ୍ ମାନେ କଥା ତା କଥାକୁୁ ରଖିବ ଆଉ ଜଣ କଥାକୁ ରଖିବନି। ସେଠି ମାନେ କେମିତି ଲାଗିବ ଗୋଟେ ଛୁଆକୁ?
ଦୂରେଇ ଯିବ ତମେ।
ଆଁ?
ତମେ ଦୂରେଇ ଯିବ ନାଁ।
ଆ ହଁ ସେଇପରି ହେଇଯି ଜଣଙ୍କ କଥାକୁ ରଖା ରଖିବ। ମାନେ ସିଏ ଯାହା କହିଲେ ହଁ ଶୁଣିବ ମାନେ ସବୁ ଇଏ କରିବ। ଆଉ ଜଣକ କଥାକୁ ଅତି ମାନେ ବି ସିଏ ବି ତମୁକୁ ସମୟ ଦଉଥିବ କିନ୍ତୁ ସବୁ କରୁଥୁବ। ଉ ବି ତା କଥାର ମୁଲ୍ୟ ରହିବ ଯେ ଏଲୁ ତମେ ସିଏ ପ୍ରଥମେ କହିବ ତମେ କେମି ତା କଥାରେ ଶୁଣିବନନେଇ। କିନ୍ତୁ ଆଉ ଜଣେ ଖାଲି ଥରେ କହିଲା ମାନେ ସେ ଚାଲ ଆମେ ମାନେ ତାଙ୍କ କଥାଟାକୁ ଶୁଣିବ ଆଗ ଆଉ ସେଠିକି ଗଣି ଗ ଗୋ
କିଏ କିଏ ସେ କିଏ ସେ କିଏ ସେ କିଏ ସେ ବ୍ୟକ୍ତି ଥରେ କହିଲେ ଶୁିଣିଲା କିଏ ସେ ବ୍ୟକ୍ତି?
କିଏ ସେ ବ୍ୟକ୍ତି ତମେ ଅନୁମାନ କରିପାରୁଥା ଆମେ ଦି ଥର ମାନେ ତମୁକୁ ଡାକିଲୁ ମାନେ ଆମେ ଡାକିଲୁ କିଛି ମାନେ କହିବନି ନା ଆମ କିନ୍ତୁ ସିଏ ଡାକିଲେ ଥରେ ମାନେ ପଳେଇଲ କେମିତି ମାନେ କଣ ତମେ ଜାଣିଥିବ। ତମର କଣ ମନ ହଉଚି କେମିତି କଣ ବଣ୍ଡିଂ?
କିଏ ଡାକିଲା କେମିତି କିଏ ଚାଲିଗଲା କେମିତି ମାନେ
ହଁ ତାଙ୍କ ଡାକିବାରେ ମଧୁରତା ଥିବ ଆମ ଡାକିବାରେ ହୁଏ ତ ମଧୁରତା ନ ଥିବ ସେ ଥିପାଇଁ ତମେ ବି ପଳେଇଲ ତାଙ୍କ ଡାକିବାରେ। ନାଁ ସେଟା ତମେ ଫିଲ୍ କରିପାରୁନଥୁବ ମୋ ଡାକଟା ଯଦି ଭଲ ନାଗୁନ ଥିବ ସମିତିକ ଡାକ ସମିତିକି ବି ଭଲ ଲାଗିବ ସେଟା ଇଆ ମାନେ ନାହିଁ। ଆଉ ତମେ ତାଙ୍କ ଡାକଟା ଟିକେ ଭଲ ଲାଗିଲା ତେଣୁ ତାଙ୍କ ସିଏ ଯିବ। ଆଉ ଜଣଙ୍କ ମନୁକୁ ବାଧିଲା ସିଏ ଆଉ କାଇଁ ଆଉ ଡାକିବ?
କୋଉଅଁ ତମ କ ଥାରେ ମଁ ମାନେ କହିବାର ନେ ଯିଏ କହିବ ଏଟା ମିଛ କହୁଚି।
ମିଛ ନୁହେଁ ଦେ କ ମୁଁ ପ୍ରଥମେ ତମକୁ ଡାକିଲି ତମେ କିନ୍ତୁ କନ୍ କହିଲ। ହଁ ତମେ କାଇଁ ମନ କଲ ତମେ ତ ହୁଏ ତ ହଁ ମୁଁ ଇଏ
ଯିଏ କହିବ ମଜାରେ ହିଁ ଡାକିଛନ୍ତି ତମେ ଯେମିତି ଡା କିଲ ଯିଏ କହିବ ମଜାରେ ହିଁ କହୁଚନ୍ତି।
ଓହୋ ସେ ମୁଁ ପା ସେଇଥିପାଇଁ କହୁଚି ମୁଁ ଡାକିନି। ଏଁ ମାନେ କହିନି ଆସ ଯିବା ତମେ ମନା କଲ। ଇନ୍ତୁ ତମେ ସିଏ ଖାଲି ଡାକିଲେ ଆସିବୁ ନାଁ ନାଇଁ କହନି ତୁ ଆଇ ଆମେ ଠିଆହେଇ ସେତିକିରେ ତମେ ଭାରି ପଳିଆଇଲ ମାନେ ମୋ ଡାକିବାରେ ମଧୁରତା ନଥିଲା ମୋ ଟାକଟା ମାନେ
ମଧୁରତା କଥା କୁହନ୍ତି ନେଇ ମଧୁରତା କଥା କଥାରେ ଶଏଶ୍ ଶୈଳୀଟା କଥା ପଡ଼ିଚ କଥା ତମ ଭଲ ନୁହଁ ଭଲ ଭଲ ତ ସବୁ କଥା ଯେମିତି ଗୋଟେ ଭଲରେ ଥାଏ ଆଉ ଗୋଟେ ଡାକିବାର ଯୋଉ ଇଏ ତମେ ମାନେ
ହଁ ମୁଁ ତ ମାନୁଚି ମତେ ମୋ ଡାକିବାର କିଛି ସେଇଥିପାଇଁ ତ କହୁଚି ମୁଁ ତ ଡା କିଲି ତମର ଯଦି ଇଚ୍ଛା ଅଛି ନାଁ ନାଇଁ ନାଁ ତମର ଯଦି ତମର ଯଦି ଇଚ୍ଛା ଅଛି ମାନେ ତମେ କହ ଅଁ ଥରେ ଡାକିଲେ ମାନେ ତମେ ଯଦି ଡାକିଲେ ସାଙ୍ଗ ବି ଏତେ ନୁହେଁ ମାନେ ଇଏ ମାନେ ତମୁକୁ ଜବରଦସ୍ତି ଡାକିବ ତମୁ ତ ଥ ଡକିଲେ ତମ ଯଦି ଇଚ୍ଛା ଅଛି ତମେ ଆସିବ କହିବ ନାଁ ମୁଁ ଯାଇପାରିବିନି। କିନ୍ତୁ ଆଉ ଜଣ ସେଠି ଡାକି ଦଉଛି ଦିଥର କହିଦେଥିଲା, ତୁମେ ବାହାରି ପଳେଇ ଆସିବ, ସେଇଟା ଆଉ ଜଣଙ୍କୁ କେମିତିଆ ଲାଗିବ! ସେମାନେ ଫେରେ ତମ ସାମ୍ନାରେ କହେ ଦେଖ୍ ତୁ ଡାକିଲେ ଆସିବନି। ମୁଁ ଡାକିଲେ ଆସିବ। ଆ, ସେଇଟା ମାନେ କେମିତି ଜଣଙ୍କୁ ଲାଗିବ ମାନେ ଇଏ।
ଆରେ ତୁ ଯେମି ଡାକିଲୁ ସେଟା ଯିଏ କହିବେ ମଜା ଭଳିଆ ଡାକିଲା, ତ ସେଥିପାଇଁ ମୁଁ କହିନି ହଁ, ସେ ମଜାରେ କହୁଛି ତ କାଇଁ ମନା କରିଦେଲେ ତାକୁ।
ମଜାରେ କାଇଁ କହିବ? ଜଣେ ମଜାରେ କାଇଁ ମୁଁ କ ନା ମଜାରେ କାଇଁ କହିବ, ମୁଁ ତ କହିଲି ଆସ ଯିବା ଖାଇଆକୁ ମଜା ଏଥିରେ ତ କିଛି ନାହିଁ। ମୁଁ ତ ଡାକିଲିି ଏଇ କଥା ତ କୌଣସି ମଜା ଲାଇନ୍ ରେ ନାହିଁ। କିନ୍ତୁ ସିଏ
ଛାଡ, ଆଉ ଆଉ ଯଉଠି ଆଉ ଯଉଠି ଡାକିବ! ଯିଏ ବା ଡାକୁ ମୁଁ ତ ଆଉ ଯିବିନି, ସଇଲା ଆଉ। କାହିଁ ଯିବି, ଜଣଙ୍କ ମନ କଷ୍ଟ ହବ, ଆଉ ଜଣେ ଖୁସି ହବ, ଟୋଟାଲି ନ, କାହିଁ ଟୋଟାଲି ସେ ଯେ କାହାକୁ ସେ ଜେଗାକୁ ନଗଲେ ହିଁ ଗଲା। ସଇଲା ଆଉ।
ହଁ, ତମେ ସେଠି ବି ସେଇ କେ ଆହ୍ ଏ ଯଉ ଇଏଟା ଆପଣ ହଁ କରି ପାରିଥାନ୍ତ। ତମେ ସିଏ ଡାକିଲା, ମୁଁ ଯେହେତୁ ମତେ ସିଏ ଡାକ୍ କିଲା ମୁଁ ଗନିନି। ଆଉ ଇଏ ଡାକିଲା କେମିତି ମୁଁ ଯିମି ସେଠି ଆପଣେଇ ପରିଥାନ୍ତ। କିନ୍ତୁ, ସେଠି ତ ସେଇ କାମ ଟା କଲେନି। ଆଉ ଯେ କାମ ଟା କରିଦେଇକି, ତା'ପରେ ଇଏ କଲେ ଲାଭ
ହଁ, ମୁଁ ଅନୁତାପ କର୍ ଚି, ସେ କାମଟା କରିଦେଇଛି, ତ ଆଉ ଏଇଠୁ ଆଉ କାହା ସହିତ ଯିବିନି, କାମ ସଇଲା।
ଯିବା ନ ଯିବା ପର ତମେ ମାନୁଛ ତ ତମର ଭୁଲ ହେଇଛି ବୋଲି।
ହଁ, ମୋର ଭୁଲ ହେଇଛି। କିନ୍ତୁ, ମୁଁ ଆଗକୁ କାହା ସହିତ ଯିବି ନାହିଁ, କି ମତେ ବି ଡାକିବ ନାହିଁ? ସଇଲା।
ଆଁ ଆ-ତମକୁ ଡାକିମୁନୁ କାହିଁ, ଆମେ ଡାକ କି ମୁଁ ତମେ ଯଦି ତମେ ଫେର୍ ସେଇ ଭୁଲ୍ କରିବ।
ଡାକିଲେ ମୁଁ, ସୁଇଜ ଅଫ୍ କରିଦେମି ହେନା।
ସେଟା ତମ ଉପରେ ନିର୍ଭର। ଆଉ ତମେ ଖାଲି କେମିତି କହୁଛ ଦୋସା ଖାଇଆକୁ କେମିତି କହୁଥୁଲ, କାଲି କେମିତି ଦୋସା
ନା, ନା, ଥାଉ ମୁଁ ଆଉ ଖାଇବିନି କି, ଇଏ କରିବିନି, ମୋର ଭୁଲ ହେଇଯାଇଛି। ମୋତେ କ୍ଷମା କରିଦିଅ।
କ୍ଷମା କଣ ମଣିଷ ଜୀବନ ନାଇଁ?
ଟିକେ ଜଣେଇ ଦବ। ମୋତେ ଟିକେ କଲ୍ କରିବ। ନନେ ମେସେଜ୍ କରିବ ଟିକେ।
କଁ ଆଉ ମତେ କଲ୍ କରିବନି କଁ? ଏତିକିରେ ଏତେ ରାଗ ହେଇଗଲା?
ନା କଲ୍ କରିମିନି, ଯେହେତୁ ମୋର ଗୋଟେ ତା' ସହିତ ମୋର ଅଛି ଗୋଟେ ଗୋଲ, ଯେ-ଯେଁ ସେଥିପାଇଁ କଥା ହେବି ତାକୁ କହିବ ନା, ଯଦି ସେ କରି
କାହା, କାହା ସହିତ! କାହା ସହିତ ଗୋଲ୍ ଅ? କାହା ସହିତ ଗୋଲ୍ ଅଛ୍? କାହା ସହି ଗୋଲ୍ ଅଛି? ହଁ, ହଁ ମୁଁ କହିଦେବି। ତାର ଯଦି ଆଁ, ହଁ। ଶିବାଙ୍କୁ ତ ମୁଁ କହିଦେବି କିଛି ନାହିଁ, ଅସୁବିଧା ନାହିଁ। ଶିବାଙ୍କୁ ମୁଁ କହିଦେମି କଥା ହବ। କିନୁ ଯଦ୍ ଦି ଆମର ମାନେ ଆସିବନି ପେମେଣ୍ଟ ହେଇକି, ଆମର କହିବେ ଟାକ୍ସ କିଛି ସି ମୂଲ୍ୟ ନାହିଁ, ଏଇ ଲାଗେ ଆଉ କରିକି। ତା'ହେଲେ କାଇଁ ବେକାର କଥାହବ। ଆଉ କିଛି ଲାଭ୍ ନାହିଁ। ଆଜି ମ୍ୟାମ୍ ଙ୍କୁ ବହୁତ ମାନେ ସବୁ କୋଶ୍ ସ୍ଚିନି କରିଛନ୍ତି। ପ୍ରଶ୍ନ ପଚାରଛନ୍ତି। ନା, ଟାକ୍ ନା, ନା, ତାର ହେଇଯାଇଛି ନୁହେଁ। ଆମେ ଟାସ୍କେ ଦେଖନ୍ତୁ, ଏଇ ପ୍ରୋସେସ୍ ଟା ଆଉ ନାହିଁ। ପେମେଣ୍ଟ ପ୍ରୋସେସ୍ ଆଉ ନାହିଁ। ସେଥିପାଇଁ ଆମେ କହୁଛୁ, ଯଦି ମାନେ ଇଏ ହେଲା। ଯଦି ଆଗକୁ ମାନେ ଦେଖେଇବ, ତାହେଲେ ମ୍ୟାମ୍ କୁ ପଚାରିବୁନୁ, ତାହେଲେ କଥା ହେଲେ ଲାଭ ଅଛି। ଯଦି ଏବେ ଏ ଏନଡିଙ୍ଗ୍ ହେଇଗଲା ଯେ କୋର୍ସଟା। ଆଉ କଥା ହେଇକି, ଲା-ଲାଭ କଣ? ମୁଁ ପଚା ଆଜି ଆମର ମ୍ୟାାମ୍ କୁ ବହୁତ ଜଣ ଛୁଆ କୋଶ୍ଚିନ୍ ଏତିକି ଛୁଆ ରେଜିଷ୍ଟେସନ ପେମେଣ୍ଟ ପଳେଇ ଆସି ପଇସା ପଳେଇ ଆଇଚି, ଆଗକୁ ଆସିବ। ତେଣୁ କଥା ହେବା ଏ ଛୁଆ ବି କଥା ତମ ସାଙ୍ଗ କଥା ଯିବାନି। ଚାହିଁବ କଥା ହବାକୁ।
ହଉ ତମେ ଆଜି ତମ ଦିଦଙ୍କୁ ତମ ଦିଦିଙ୍କୁ ତମ ଦିଦିଙ୍କୁ ଆଜି ଟିକେ ପଚାରିବୁ।
ହ୍ୟାଲୋ। ହ୍ୟାଲୋ ତମ ସେଇ ଦି ଦିଦିଙ୍କୁ ପଚାରିବୁ ଟିକେ କଣ କେମିତି ହବ କି ନାଇଁ ଯଦି ହେଲା ଭଲ କଥା ନହେଲେ ନା
ଓ ହଁ ହଁ ହଁ ଛୁଆ କୋଶ୍ଚି କରିଛନ୍ତି ବହୁତ ଚାରି ପାଞ୍ଚ ଜଣ କୋଶ୍ଚିନ୍ କରିଛନ୍ତି।
ପ୍ରଶ୍ନ ପଚାରୁଛନ୍ତି ପ୍ରଶ୍ନ ପଚାରୁଛନ୍ତି।
ହଁ ହଁ ପ୍ରଶ୍ନ ପଚାରୁଛନ୍ତି ଆଉ ପେମେଣ୍ଟ ମିଳିବ। ନା ନାଇଁ ଏଇ ଡଟ ଲାଷ୍ଟ ଡେଟ ଥିଲାକି ଆଗକୁ ଆଉ ଘୁଞ୍ଚିଚି କି? ମ୍ୟାଡାମକୁ ଆମର କୋଶ୍ଚିନ୍ କରିଛନ୍ତି ପିଲାମାନେ ଆ ମ୍ୟାମ ଯ ଯୋଉ ଉତ୍ତର ଦେଇନାହାନ୍ତି ଉତ୍ତର ଦେଲେ ମୁଁ ତମକୁ ଆମର କଣ ଆସିଲା ଏଠି ମୁ ତମକୁ କହିଦେବି। ଆଉ ଆଉ ଶିବାକୁ କଲ କରିପାରିବ ତମର ଦିଲୀପ କ ମଧ୍ୟ କଲ୍ କରିପାରିବ। ଆ ହେଇଗଲା ତୁମର ମାନେ ପାଞ୍ଚ ଚାରି ନଁ। ଆ ଚାଚା ଯ କେତେ ନ ନାଇଁ ଇ କଲ କଲୁ ପାଞ୍ଚ ଚାରି ନଅ ନଅ ଚାରି ତେର ଆଉ ପୁଣି କାହାକୁ ଚାରିଜଣ ଏମିତି ତମେ କଥା ହେଇପାରିବ ବହୁତ ଜଣ ସାଙ୍ଗରେ। କଥା କଥା ତମେ ତୁମର ପଇସା ମାନେ ପାଇପାରିବ ଏବେ। ପ୍ରାୟ ଏକ ଲକ୍ଷ ଯେହେତୁ ୟଜ୍ କଲେ ତାଙ୍କର ଡାଟା ପ୍ରାୟ ସଂଗ୍ରହ କରି ନେଇ ଗଲେଣି। ଦେଖୁଛନ୍ତି ମାନେ ଯୋଉ ରେଟ ରେ ମାନେ ଗ୍ରୋଥ ହଉଛି। ମାନେ ଫାଷ୍ଟ ଫାଷ୍ଟ ଯେତେବେଳେ ଖୋଲିଥିଲା। ପନ୍ଦର ଦିନି ତଳେ ମାନେ ବହୁତ କମ ଥିଲେ। ସେତେବେଳେ ବହୁତ ଭଲ ଭଲ ପେମେଣ୍ଟ ଆସୁଥିଲା। ଏବେ କମି ଗଲାଣି ପେଟେଣ୍ଟ। ଯେହେତୁ ଲୋକ ସଂଖ୍ୟା ବଢି ଯାଉଛନ୍ତି। ସେ ଅନୁସାରେ କାମ ମଧ୍ୟ କମି ଯାଉଛି।
ଏତେ ଇଂରାଜୀ କୁହ ନା ଓଡିଆ କୁହ।
ମୁଁ ଓଡିଆ ହିଁ କହୁଛି ଯେହେତୁ ଲୋକ ସଂଖ୍ୟା ବଢି ଯାଉଛି। ତେଣୁ କାମ ଆମର କମିଯିବ ନା ନାଇଁ।
ହୁଁ।
ହଁ ସେଇ ପରିସ୍ଥିତି ଏବେ ଉତ୍ପନ୍ନ ହଉଛି। ଏଇ ଏଇଥିରେ।
ହଁ। ଆଉ ଏବେ କଣ ଶାଢୀ ଫାଢି ବୁଲିଲଣି?
ଖାଇବାକୁ ଯିବ ନା ନାହିଁ।
ନା ନା ନା ନା।
ନା ଆଉ ଦୋସନା ବୁଲ
ଇଛା ଶକ୍ତି ଇଛା ଶକ୍ତି ଯୋଉଠି ଇଛା ଶକ୍ତି ଯୋଉଠି ଭାଙ୍ଗିଯିବ ଆଉ ସେଠି ଯେତେ ବି ଉଁ ମାନେ ଚାପ ପକେଇଲେ ବି କାମ କରିବନି।
ଜଣେ ଯଦି ଏମିତି ଜଣେ ଯ ଏମିତିଆ କାମ ଗୁଡା କରିବ। ଆଉ ସେଠି ଦୋସା କଣ ହସିବ କଣ କିଛି ଖାଇବାକୁ ମନ ହବନି ଏଠି। ହଁ ଭ ବାୁ ନ ମାନେ ଆଉ କିନ୍ତୁ ସେ ମତେ
ଛାଡ ଜଣ ଜଣଙ୍କୁ କଷ୍ଟ ଦେଇକି ଅନ୍ୟକୁ ଖୁସି ଦେଇକି ଜଣକୁ କଷ୍ଟ ଦେଇକି ଅନ୍ୟ ଖୁସି ଯଦି ହଉଛି
ହଁ ସେଇଟା ତମେ କହିଲ ଜଣଙ୍କୁ କଷ୍ଟ ଦେଲ ଆଉ ଜଣକୁ ଖୁସି ଦେଲ।
ଜଣଙ୍କୁ କଷ୍ଟ ଦେଲ ଆଉ ଜଣକୁ ଖୁସି ଦେଲ ସେଇଟା ମତେ ଟିଲ ମ ସେଥିପାଇଁ
ହ୍ୟାଲୋ। ହ୍ୟାଲୋ।
ଆଉ ତ ତ। ତୃତୀୟ ବ୍ୟକ୍ତି ହିଁ ସେଠି ତମେ ମାପ କରିଦେଇଥାନ୍ତ ଆଉ ତୃତୀୟ ବ୍ୟକ୍ତି କଥା ମାନେ ପଦିନଥାନ୍ତା ମୁଁ କହିଲି ହଁ ଆସୁଛି ସେ ତମେ ମୁଁ କହିଲି କିନ୍ତୁ ସେ ଖାଲି ଲେଖିଥିଲା ଆସିକି ହାଜର ମାନେ କଣ କଣ ମୁଁ କିଛି ଜାଣିନି?
ଏଇଆ ମୂଲ୍ୟ।
ମୂଲ୍ୟ।